ହାଲୋ।
ଆଉ କୋଉଠି?
ଏଇଠି ବସିଚି ବା ଟିକେ।
ଓ ଆଉ ତମର କଣ ମୁଁ ଶୁଣିଥିଲି ଜନସେବା କେନ୍ଦ୍ର ଅଛି ପରା।
ହଁ।
ଆଉ କେମିତି କଣ ଚାଲଚି?
ହଁ କାମ ଭଲ ଚାଲିଚି।
ଅ ହ ମୁଁ କଲ କରିଥିଲି କଣ କି ଏ ମୋର ଗୋଟେ ଏ ଜାତି ସାର୍ଟିଫିକେଟ ଗୋଟେ ବନେଇଆର ଅଛି ତ।
ହଁ।
ଆଉ କେମିତି କଣ କଣ ବନଉଛ?
ସେଇଟା ସବୁ କାଗଜପତ୍ର ନେଇକି ଆସିଲେ ତାକୁ ଅନଲାଇନ ରେ ଆପ୍ଲିକେସନ କରିବାକୁ ପଡିବ।
ଓ ହୋ।
ହଁ।
ଏମିତି ତାହେଲେ ଆଉ।
ହଁ।
ଆଉ।
ଯେ-ଯେମତିକିି ଡକୋମେଣ୍ଟ ତମର ଲାଗିବ ସେଥିରେ ଆଧାର କାର୍ଡ, ପଟା ଫଟୋ। ଏଗୁଡା ସବୁ ଲାଗିବ ଏଇରା ସବୁ ନେଇ କି ଆସିଲେ ତାକୁ ଅନଲାଇନରେ ଆବେଦନ କରିଆକୁ ପଡିବ।
ଓ ହୋ ଏମିତି ତାହେଲେ ଆଉ। ଆଉ କଣ କରୁଚ ତମ ଦୋକାନେରେ?
ଆମେ ଫଟୋ ବାହାର କରୁଛୁ। ଫଟୋ କପି ବି ତିଆରି ହଉଚି ଜେରକ୍ସ ହଉଚି। ଆଉ ଅନଲାଇନ ସବୁ ଫର୍ମ ଫର୍ମ ଆପ୍ଲାଏ ହଉଚି।
ହଁ ତାହେଲେ ସବୁକିଛି ତାହେଲେ ହଉଚି ତାହେଲେ ଆଉ।
ହୁଁ।
ଆଉ ତାହେଲେ ବଢିଆ ଇନକମ୍ ହଉଥିବ ଆଉ।
ହଁ ଚଳିବା ହେଇଯାଉଛି ଆଉ।
ଅ ହୋ। ଆଉ ତମ ଏପଟେ ତ ତମ ଗାଁ କିଏ କିଏ ଚାକିରି ପାଇଲେଣି?
ଆମ ଗାଁରେ କାଇଁ ସେମତି କହି ଚାକିରି
ହଁ।
ହୁଁ ହୁଁ ପଢାପଢି କରିଦେବେ ଭଲ ଆଉ।
ନା ମୁଁ ପଢିଆକୁ ଇଚ୍ଛା ହଉନି ଆଉ।
ହ ଇଚ୍ଛା ହଉନି ଆଉ ଆଉ ଏବେ ବାହାରିବ ପରା ଆମର ଏଁ ଜିଲ୍ଲା ପୋଲିସ ବାହାରିବ ପରା ଏବେ।
ଜିଲ୍ଲା ପୋଲିସ
ଆଉ ବାଗେଇକି ପଢାପଢି କର ଏଥିରେ ହେଇଯିବ ତ ଆଉ।
ହୁଁ। ପାଠ ନ ପଢିକି କେମିତି କହିବେ ନେଇଁ ନେଇଯିବ ବୋଲି।
ହୁଁ। ହୁଁ ବଢିଆ କୋଶଚିନି ଆସୁଚି।
ହଁ ସହଜ ଅଛି ନା କଣ?
ବାଃ ସହଜ ମାନେ ଟିକେ ଇଂଲିଶ ଟା ଯଦି ଟିକେ ମାନେ ଭଲ ସେ ଯଦି ପଢୁଥିବ ବୋଲେ ତାହେଲେ ଏ ହେଇଯିବ। ଅ ଆଉ ଏଇଠି ଟିକେ କମ୍ ପୁଡ଼ଟା ଦରକାର ତ ଦରକାର ଆଉ ଆଉ ତମର ତ କମ୍ପ୍ୟୁଟର ତୁମର ପୁରା ପାଣି ଆଉ।
ଆମର ତ ଏଇଥର ଅ ମୋର ଗୋଟେ ଆସିଥିଲା। ଆ କୋଶ୍ଚିନି ଆସିଲା କଣ୍ଟେ ଗୋଟେ ଏକ୍ସଲ। ଏ ଏକ୍ସଲ ର ଯେ ମୁଁ ହୁଁ ମନ ଇଚ୍ଛା ମାରିଦେଲି।
ମନ ଇଚ୍ଛା ମାରଲେ ଲାଭ କଣ ତା ଅପେକ୍ଷା ଛାଡିଦବାଟା ଭଲ। ସେମତି ମାରିଲେ କହି ଯଦି ଭୁଲ ହେଲା ଗୋଟେ କୋଶ୍ଚିନ ରହିଲା। ପୁଣି ୱିଥି ତା ସହିତ ମାର୍କ ତ ବି କଟିଲା ତେଣୁ କରି ଭାବ।
ମାନେ କଁ କଇମି ଏମିତି ଏମିତିଆ କୋଶ୍ଚିନ୍ ଗୋଟେ ଆଇଥିଲା ମାନେ କେମିତିଆ କହିଲ ଆଁ ଆସିଥିଲା କି? ଅ ଏଇ ଏକ୍ସଲ ର ଆମର ଏଇଟା ହଉଚି କୋଉଥିରେ ଅଛି ମାନେ ଏଇ ଯୋଉ ତା ଉପରେ ଯୋଉ ଏଇ ଯୋଉ ଆମର ହଉ ମାନେ ପୋଚେ କଁ ନେମ ପ୍ଲେଟ ହଉ କି ମାନେ ଯୋଉ ଆମର ଯୋଉ ଉପରେ କଣ କଣ ରହୁଛି କି? ହୋଉଚି ଲେ ଲେ ଆଉଟ୍
ହଁ ହଁ।
ହଁ ଏଇଟା ଏମିତି ଏଇଟା ଅଁ ହେ ମୋର ଏଇଥର ହେଡ